ହ୍ୟାଲୋ।
ହଁ ଭାଉଜ ନମସ୍କାରେ।
ହଁ ନମସ୍କାରେ କେମିତି ଅଛ ଝିଅ?
ହଁ ଭଲ ଅଛି ଆପଣ?
ହଁ ଭଲ ଅଛି।
ଏବେ କଣ କରୁଥିଲେ?
ଏବେ ଏ ଫୋନ ଦେଖୁଥିଲି।
ହୁଁ ହୁଁ।
ହୁଁ ହଁ। କଣ ଖାଇଚ ଝିଅ?
ହୁଁ ଖାଇଥିଲୁ ଗୋଟାକ ବେଳକୁ ଭାତ।
ଓହୋ ତମେ ମତେ ଜାଣିଛ?
ହଁ।
ତମେ କୋଉଠୁ କହିଲ ଝଅ?
ହଁ ମୁଁ ହଉଛି ଢେଙ୍କାନାଳ ଗାଁ ଝିଅ। ମାନେ ପଟଣା ରେଣନ୍ଦାପଟଣା ଝିଅ।
ତମ ଘର ଏଇ ପଟଣା?
ହୁଁ।
କାହାଘର କହିଲ?
ବରାଳ ଘର ଜାଣିଛ ବିପିନ ବରାଳ?
ବରାଳ ନାଇଁ ମୁଁ ଚିହ୍ନିନି।
ହୁଁ ହୁଁ।
ହୁଁ। ତମେ ବାହା ହେଇଚ?
ହଁ ମୁଁ ଏପଟେ କେ କେଉଁଝର ଲାଇନ୍ ବାହାହେଇଚି।
ଓହୋ ଫେସବୁକରେ ସବୁବେଳେ ତମ ଫଟୋ ଦେଖେ ତମର ଗୋଟେ ଝିଅଟେ ପା? ହ୍ୟାଲୋ।
ଉହୁଁ ହଁ।
ମୁଁ କହିଲି ତମର ଗୋଟେ ଝିଅଟେ ବା?
ହଁ।
ଓହୋ ହଁ ତ ଫେସବୁକରେ ତମ ଫଟୋ ଦେଖେ। ଆଉ କଣ ଖାଇଚ କି?
ଖାଇଚିଲି ଗୋଟେବେଳୁ ଭାତ ଆଳୁ ସୋୟାବିନ୍ ତରକାରୀ। ଆଉ ଶାଗ ଭଜା ଆମ୍ବ ଆଉ।
ହଁ ଆଉ ତମ ଝିଅ ଦେହ ଭଲ ଅଛି?
ହଁ।
ଓହୋ ତାକୁ କେତେ ବର୍ଷ ହେଲାଣି?
ଝିଅକୁୁ ତିନି ବର୍ଷ ପାଞ୍ଚ ମାସ ସାଢେ ତିନି ବର୍ଷ।
ଅହଃ। ଗଲାଣି ଅଙ୍ଗନାବାଡି ଯାଉଛି ବୋଧେ ନା କୋଉଠି ପ୍ଲେ ସ୍କୁଲ ଛାଡୁଚ?
ନା ନାଇଁ ଏନା ଅଙ୍ଗନଡି ଯାଉଛି ଆଉ ବର୍ଷେ ହେଇଯାଉ ତାକୁ ପାଞ୍ଚ ବର୍ଷ ହେଇଯାଉ ହଉଠି ଆଡମିସନ କରିବୁ ଶିଶୁ ମନ୍ଦିରରେ ଆଉ।
ଅହଃ।
ମୁଁ ଛୋଟ ଅଛି ଆଉ
ଅହଃ।
ହୁଁ ତମର ଭାଉଜବା ପୁଅଟେ?
ହଁ ମୋର ଏବେ ପୁଅଟେ ହେଇଛି ବର୍ଷକର।
ହଁ ହଁ ଏଇଦିନ ରାଜା ଭାଇ ଯାଇଥିଲେ ପା ଯୋଉ ଭୋଜି ପାଇଁ ଡାକିବା ପାଇଁ ଘରୁକୁୁ।
ଓହୋ ତମେ ଆସିଥିଲ କି ଯିଅ?
ହଁ ହଁ ମୁଁ ରଜ ପାଇଁ ଯାଇଥିଲି ବା ଗାଁକୁ।
ଓହୋ।
ଆଉ ଏବେ ପୁଅ ଭଲ ଅଛି ନା?
ହଁ ଭଲ ଅଛି।
ହୁଁ ହୁଁଁ।
ହୁଁ। ଏଇ ତ ତାକୁ ଏବେ ତ ବର୍ଷେ ହେଲା ହେଇନି ବି ବର୍ଷେ ନେତ୍ର ଉତ୍ସବକୁ ବର୍ଷେ ହବ। ଆମେ ଆଗୁଆ ତା ଜନ୍ମଦିନ କରିଦେଲୁ ନକ୍ଷତ୍ର ଅନୁସାରେ।
ହଁ ହଁ।
ହଁ।
ହଁ ତମେ କଣ ଖାଇଥିଲା ଆଜି?
ଆଜି ଏକାଦଶ ଦ ଅଛି ତ ମୁଇ ଏଇ ଛତୁଆ ଟିକେ ଖାଇଥିଲି ନ ମାସ।
ଓହୋ ପ୍ରଥମେ ଏକାଦଶୀ କରଛ ନା ଆଣ ନାଇଁ କି?
ହଁ ତମ ଭାଇ କରୁନାହାନ୍ତି ମୁଁ ମୁଁ ଏକୁଟିଆ କରିଛି।
ହଁ ହଁ।
ହ ହ। ଏନେ ଶାଶୁ ଘରେ ଅଛ?
ହଁ ହଁ ମୁଁ ଏଠି ପଳେଇ ଆସିଲିିନିକା।
ଓହୋ। ଝିଅ ଦେହ ଭଲ ଅଛି?
ହଁ।
ହୁଁ ହୁଁ। ଆଉ ଏଇନେ ଘରକୁ ଆଉ ଆସିନ ରଜକୁ ତ ଆସିଥିଲ ଆଉ ଏଇନେ ଆସିନ ନା କି? ହୁଁ ହଁ। ଆଉ କଣ ରାତିରେ କଣ କରିବ?
ନାୁଣି ଚ ଦେଖିବା ବ୍ରେଡ ଚପ। ଯିବ ନହେଲେ ରୁଟି ପରଟା କଣ କରିବ ଆଉ।
ଓ ବ୍ରେ ସବ ଖାଇକଥିଲୁ ମା ରାତିରେ ରହ।
ହଁ ଆମର ଏଠି ଖାଉଛନ୍ତି ସମସ୍ତେ।
ଓହୋ।
ନା ବାପାଙ୍କ ଦି ଭଲ ନାହିଁ ତାଙ୍କ ପାଇଁ ରୁଟି ଫୁଟି ଚାଲ ହବ। ସେ ମୁି ରୁଟି ପୁଟି ବାପା କାଇ ନାହି ଆମର ଗୁରୁବାର ଫୋଣ କର ମୋର କ ସେ ଣ ରାତିରେ ଟିକିେ ତାମଙ୍କୁ ଖାଇଦେଇକି ଶୋଇପାରିଲେ ଗଲ ଆଉ
ଆଉ ତମ
ସିଏ ବି ରୁଟି ଖାଇବେ ତାଙ୍କର ହଉଛି ଗାଁକୁ ଯାଇଥିଲଥିଲେ ଲଷ୍ଟ ର ଯୋଉ ଦିନ ଆଷ୍ଟାଣ୍ଡ ହେଇଯାଇଥିଲା ଗାଡି ଆଷ୍ଟାଣ୍ଡରେ
ହ
ଆ ସେଇଟା ତାଙ୍କ ଗୋଡଟା ଅପରେସନ୍ ଫସନ କଲି ତ ତା
କଣ ଗୋଡ ଟା ଭାଙ୍ଗି ଭାଙ୍ଗି ଦେଇଛି?
ନା ନା ସେଟା ମାଡ ହେଇଯାଇଥିଲା ଗୋଡଟା ତ ଏକ୍ସରେ କରୁଥିଲୁ ନର୍ମାଲ ଥିଲା। ସେଉ ରକ୍ତ ଟା ମାନେ ଉ ମାନେ ଠୋଳ ହେଇକି ରହିଲା ସେଟା କାଢି ଦେଇଥିଲେ ଡକ୍ଟର ମାନେ କାଢିଲେଣି। ବୋଇଲେ ଆଇସୁ ସେ କହିଦେଇଦ ଆଇଷୁ ଉୁଁ ସେ କ କହିଲେ ସେଟା ମେଳିଛି ଯୋଉ ଲଟା ଯେମତି ଦେଖିଲା ବଳକୁ ମେଳିଛି ନ କି ସେଇଟା ପୁରା ଆବୁ ଭଳିଆ ବାହାରିକି ପୁରା ଟାଣ ହେଇକି ରହିଲା ସେ ବ୍ଲ ଜାଗା ପା ଟାଣଇକି ରହିଲା। ସେରେ ତା ଭିଧେ ହେଲା ଭିତରେ ଭିତରେ ସେଇଟା କାଲି ଯାଇକିନା କାଟି ଦେଇକିନା ବ୍ଲଡ ଟା ବାହାର କରିଦେଇକି ଏ ଗୋଟେ ଦିଟା ଷ୍ଟିଜ ପକେଇ ଦେଇକିନା ଆଉଥିଲା ନା
ଏଇ ମାଲ କେତେ କଷ୍ଟ ତାଙ୍କର ହେ ହେଇଥିବ।
ହୁଁ।
ହ ଭଗବାନ କଣ? କଣ ବାଇକ ରେ ଆସିଥିଲେ?
ହଁ ହଁ ତାଙ୍କ ମାମୁଁ ଘଡିକି ଯାଉଥିଲେ ଶାମଳ। ଆ ମଳସର ଘର ସାମଳ ତ ସେ ସେଠିକି ଯାଉଥିଲେ ଆ ହଉଛି ମେଘ ବର୍ଷ ତା ଯୋଉ ଜୋରେ ହେଇଗଲା ଆଉ ସେ କଣ କିଲ ରିଟର୍ଣ କରିକି ପଳେଇ ଆଉଥିଲେ। ଆସ ଆଗରେ ଗୋଟେ କୁକୁର ଯାଇଁଗଲା ଆଉ ଯ ମାନେ ଜୋରରେ ଗାଡି ସ୍ପିଡି ରେ ଆଣିଥିଲା ଗାଡ଼ି ଆଉ ଜାଣି ପାରିଲାନି ହଉଛି ଏ କଣ୍ଟ୍ରୋଲ କରି ପାରିଲାନି ହା କୁକୁର ଟା କାଳେ ହେଇଯିବ ବୋଲି ସେ କଣ କଲେ ମାରିଦେଲେ ଆଉ।
ଓହୋ।
ହୁଁ। ହୁଁ।
ଏବେ ତାଙ୍କ ଦେହ ଭଲ ଅଛି।
ହଁ ଏବେ ଅଛି ଭଲ ଟିକେ ଚଲାବୁଲା କରି ପାରୁନାହାନ୍ତି। ଧରିଲ ଟିକେ ଚଲାବୁଲା କରୁଛନ୍ତି। ଏଛ
ହଁ ଆଉ କଣ କରିବ ଏମିତି ଅସୁବିଧା ପଡ଼ିଲ ଆଉ।
ହଁ ବା।
ସିଏଟ ଗୃହରେ ତାମ ସେଟା ଦେଖିଲି ମୁଁ ଆଉ ଜାଣିପାରିଲିନି ମୁଁ କହିଲି ଇଏ କିଏ। ଆମର ବି ଏଠି ଶଶୁରଙ୍କ ଝିଅ ଜାଣେ ସେମିତି ତମ ନାଁରେ ଅଛନ୍ତି। ତ ମୁଁ କହିଲି ସିଏ ବୋଧେ ହେଇଥିବେ ମୁଁ ଏଇଟା ଆଉ।
ହୁଁ ହୁଁ ନା ନା ଆମେ ହଉଛୁ ବବୁଲି ହେଯା ପାଇଁ ବ୍ୟାଜ ବବଲି ମୁଁ ଲିଚୁ ସୋଫି ଆମେ ହଉଛି ଗୋଟେ ବ୍ୟାଜ ର
ଓହୋ ଓ ହଁ ସେଇ ତ ମ ଝିଅ ତମେ ମଝିରେ ଫଟୋ ଛାଟିଲ ମୁଁ ଦେଖିଥିଲି।
ହୁଁ ହୁଁ।
ହଁ। ହଁ ମୁଁ ଯା ମୁଁ ଦେଖେ ମୁଁ କଣ ଜାଣିପାରିବି। ଇଏ କିଏ! କିଏ ହେଇଥିବେ ସାଙ୍ଗ ସାଥି ଆଉ। ଓହୋଃ, ତମେ ସବୁବେଳେ ମେସେଜ ଦେଇଥିଲ ଥରେ ଭାଉଜ ମତେ ଚିହ୍ନି ପାରୁନ ଇଏ ସିଏ। ମେସେଜ ଦେଖିଲି ମୁଁ ଜାଣିପାରିଲିନି।
ହୁଁ ହୁଁ।
ହୁଁ। ହୁଁ।
ଆଉ ରାତି ରୋଷେଇ ଆଜି କଣ ଭାଉଜ।
ଏଇ ଡାଲମା କରିଥିଲି। ଦିନରେ ଅଛି ବାପା ତ ଏକୁଟିଆ ଗରମ ଖାଇଥିଲେ ବୋଉ ଆଉ ଇଏ ପଖାଳ ଖାଇଥିଲେ। ଡାଲମା ଅଛି ଆଉ ଭଜା ସେମିତି ବନେଇଥିଲି ଆଳୁ ସିଝେଇଥିଲି ଆଳୁ ସିଝା ଅଛି। ସେ ଭଜା ଟିକେ ଅଛି, ଖାଲି ଖାଲି ରୁଟି ବନେଇବି ଆଉ ଦେଖିବା ଇଏ ତ ଖାଇବେନି ଡାଲମା। ତାଙ୍କ ପାଇଁ ଆଳୁ ରେ କଣ ଗୋଟେ ବନି ଇଦେବି କଣ ମନେଇବି ତାଙ୍କୁ ପଚାରିବି ଗରମ ତ ହଉଛି। ପ୍ରବଳ ଗରମ ହଉଛି। ଗରମ ଗରମ ହଉଛି, ଗରମ ହଉଛି ତ ସେଇଦିନ
ହୁଁ, ହୁଁ,।
ଗରମକୁୁ ଆଉ ସେବେ ଆଉ ଟାଇମ ହଉନି ବି। ସେ ସେଇ ଛୋଟ ଛୁଆଟା ଘର କାମ ଇଏ ସିଏ।
ହଁ ବା ହବନ ହବନି। ହମ ବା ଟାଇମ ହବନି ଛୋଟ ଛୁଆ ଘରେ ତମେ କିଛି ବି କାମ କରିପାରିବନି। ଖାଲି ହଇରାଣ ହେଇଯିବ, ତାପରେ ଛୁଆଙ୍କୁ ଜଣେ ନଧରିଲେ ତମେ କିଛି କାମ କରିପାରିବନି।
ଛୁଆକୁ ଧରିବି ତାପରେ ଗରମଟା ପ୍ରବଳ ହଉଛି ଆ ଏତେ ଗରମ ହଉଛି ଝିଅ କୁହନି।
ହଁ ତମର ସେ ଘରଗୁରା ବହୁତ ଗରମ ହଉଥିବଆଗରୁ ସେ ଘରଗୁରା ନା ସେ ପୁରା ଅନ୍ଧାରିଆକୁ ସେ ଯୋଉ ଘର ପୁରା ଲାଗ୍ ଲାଗ୍ ସବୁ ହେଇଛି ପ୍ରବଳ ଗରମ ହଉଥିବ ସେ ଘର।
ହଁ, ପ୍ରବଳ ଗରମ। ହଁ ଖାଲି ଘର୍ମ। ହଁ ହୁଁ।
ହୁଁ।
ତମ ଝିଅ ଶାଶୁଘରଟା କୋଉଠି?
ହଁ, କଣ?
ତମ ଶାଶୁ ଘରଟା ଝିଅ କୋଉଠି?
ଆମର ଯାଜପୁର ମାନ୍ତ୍ରା। ଜାଣିଛ ମାନ୍ତ୍ରା ଯଖପୁରା ମାନ୍ତ୍ରା। ହୁଁ।
ଓହୋ ଯଖପୁରା ମାନ୍ତ୍ରା ଆଉ ଇଏ? ହୁଁ, ଦିଟା ମାନ୍ତ୍ରା ନୁହେଁ କି?
ଗୋଟେ ମାନ ମାନ୍ତିରି ଅଛି ଗୋଟେ ମାନ୍ତିରା ଅଛି ମାନଚିତ୍ ଶ୍ରୀ ଗୋବର୍ଦ୍ଧନପୁର ମାନ୍ତିରୀ ଯୋଉଟା ସେଟା ହଉଛି ସେପଟ ଲାଇନ କେଉଁଝର ମାନେ ଡୁଗରିୀ ଠୁ ସେପଟ ଲାଇନ୍ ଯିବ। କୁଲଝର ଏପଟ ଆଉ ଏପଟ ହଉଛି ଆମର ଏପଟ ଯାଜପୁର ପୁର୍ ରୋଡ ହଉଛି ଯଖପୁରା ମାନ୍ତ୍ରା ଆମର ଏପଟ ଲାଇନ ହେଉଛି ଯାଜପୁର ଲାଇନ୍। ଏଇ ତ ଯାଜପୁର କେଉଁଝର ସବୁ ବର୍ଡର ଲାଗିଛି ଆଉ
ଓହୋ, ତମ ହଜବେଣ୍ଡ ଝିଅ କଣ କରନ୍ତି?
ସେ ପ୍ଲାଣ୍ଟରେ ଅଛନ୍ତି ସୁପରଭାଇଜର ନ୍ୟୁଜନ୍ ରେ ଏବେ ଯାଉନାହାନ୍ତି ପ୍ଲାଣ୍ଟ ସେଇ ଛୁଟି ଆଣି ଘରେ ଅଛନ୍ତି ଯାଇ ପାରୁନାହାନ୍ତି।
ଓହୋ।
ହୁଁ।
ହୁଁ।
ହଁ। ହଉ ଭାଉଜ ମୁଁ ରଖୁଛି ତମକୁ ପଛେ ପୁଣି କଲ କରିବି। ଆଉ କଥା ହେବା ଆଉ ହଉ ରଖୁଚି।